ହଲୋ ହ୍ୟାଲୋ ଏବେ ଶୁଭୁଛି ଭଏସ
ହଁ ଭଏସ ଆସିଲା ଆପଣଙ୍କର
ଆଜ୍ଞା ଆପଣ ବୋଧେ ପ୍ରଥମ ଥର ପାଇଁ ୟୁଜ୍ କରୁଛନ୍ତି।
ହଁ ମୋର ତିନିଟା ହିଁ ଟାସ୍ ହେଇଛି ଏ ଯାଏ।
ହଁ ସେ ଜଣା ପଡୁଚି। ସେ କଲ୍ ମାନେ ଆସିଲା, ଆପଣ ବୋଧେ କାଟିଦେଲେ? ସେ ମାନେ ଜଏନ୍ ହେଇ ହେଇ
ମୁଁ ବହୁତ ସମୟ ୱେଟ କଲି। ଯୋଉ ଆପଣଙ୍କୁ ଦେଖିଲି କାଟିଲି ହଉ ଛାଡନ୍ତୁ, କୁହନ୍ତୁ ଆପଣ ଆଉ କଣ କହୁଥିଲେ?
ହଁ। ନା ଆପଣ ତ କହୁଥିଲେ, ଯୋଉ ବ୍ରେଡ୍ ବଟର୍ ଖାଉଛନ୍ତି ଆପଣ।
ହଁ ବ୍ରେଡ୍ ବଟର୍ , ଆଉ ଆପଣ କଣ ଖାଇଲେଣି ନା ଖାଇନାହାନ୍ତି?
ହଁ ମୁଁ ଉପମା ଖାଇଥିଲି, ସୁଜି ଉପମା।
ଓ ହୋ।
ଓ ହୋ। ଆଉ ମାନେ ଆପଣ କଣ, ଏବେ କୋଉଠି ଓଡିଶାରେ ନା ଦିଲ୍ଲୀରେ ଅଛନ୍ତି?
ଏବେ ତ ମୁଁ ଓଡ଼ିଶାରେ ହିଁ ଅଛି।
ଓଡ଼ିଶାରେ ଅଛନ୍ତି ତାହାଲେ ଆପଣ। ଆଉ ମାନେ ଦିଲ୍ଲୀ ପୁଣି ମାନେ କେବେ ମାନେ ଏବେ କଣ ଯୋଉ ସେଠି କଣ ହଷ୍ଟେଲରେ ରହୁଥିବେ ବୋଧେ ନା
ହଁ ମୁଁ କଲେଜ ରରେ ହସଲ ର ଅଛି
ହଷ୍ଟେଲ ରେ ରହୁଛନ୍ତି, ମାନେ ସେଇଠି ଖାଦ୍ୟ ଠିକ୍ ଠାକ୍ ଅଛି ନା? ମାନେ ଏମିତି ଓଡିଶା ଓଡ଼ିଶାରୁ ଓଡିଆ
ଓଡିଆ ବଢିଆ ଖାଇଆ ତ କୋଉଠି ନାହିଁ, ମୁଁ ଯେତେ ଜାଗା ବୁଲିଚି।
ଆଜ୍ଞା।
ଆମ ଓଡିଶା ଭଳିଆ ଖାଇବା ମତେ କୋଉଠି ବି ମିଳିନାହିଁ। ମୁଁ ମୋର ଅ ପାଖାପାଖି ପୁରା ଭାରତ ଭ୍ରମଣ କରିସାରିଲିଣି ମୁଁ। କେବଳ ଉଁ ନର୍ଥ ଇଷ୍ଟ ଯାଇଚି, ମୋର ପୁରା ଭାରତ ଶେଷ ହେଇଯାଇଛି। ତଥାପି ମୁଁ ଓଡିଆ ଭଳିଆ କୋଉଠି ଏତେ ପାଇନି?
ହଁ ଆପଣ ଜାଣିଥିବେ ଯୋଉ ଅ ଦକ୍ଷିଣ ଓଡିଶା, ଆମର ସାଉଥ ଇଣ୍ଡିଆନରେ ସେ ସେଠି ବି ମସ୍ତ ଖାଦ୍ୟ ମିଳେ, ଭଲ ଖାଦ୍ୟ ସେଠି ମତେ
ଯୋଉ ଆମର ଏଠି ମିଳିଯିବ, ଯେ ଆମ ଖାଦ୍ୟ ସେଠି ମିଳିବନି। ମତେ ସେଇଟା ହିଁ ଟିକେ ମାନେ ଆପଣ ଏଇଠି ଯଦି ଦୋସା ଖୋଜିବେ, ଦୋସା ମିଳିଯିବ। ଆପଣ ଇଟଲିି ଖୋଜିବେ, ଇଟଲିି ମିଳିଯିବ। ଆପଣଙ୍କର ଯଦି ମାନେ ମୁଁ ମହାରାଷ୍ଟ୍ର ଖାଇବା ଖୋଜି ପାଓବାଜି ସେଇଟା ବି ମିଳିଯିବ। ଆପଣ ଦିଲ୍ଲୀର ଖାଇବା ମୋମୋ ଖୋଜିବେ, ସେଇଟା ବି ମିଳିଯିବ। ଛୋଲେ ବଟୁରେ ବି ମିଳିଯିବ। ଆଚ୍ଛା ଆପଣ ଓଡିଆ ଖାଇବା ଯାଇକ ସେଠି ପାଇବେନି? ସେଠି ବରା ମିଳିବ, ଦକ୍ଷିଣରେ। ସେ ବରାରେ ଚ ଚଟଣି ଲଗେଇ ଦେଇଦେବେ। ଆମ ଭଳିଆ ଗୁଗୁନି ଦହିବରା ଆଳୁଦମ୍ ସେଗୁଡା ଟିକେ ଆମ ଓଡିଶାରେ ସବୁ ଖାଇଆ ଆପଣଙ୍କୁ ମିଳିବ, ଖାସ କରି ଭୁବନେଶ୍ଵରରେ ଆପଣଙ୍କୁ ସବୁ ଜାଗାରେ ଖାଇବା ମିଳିବ। ଆମର
ହଁ ଓଡିଶାର ଲାଗେନି କିଛି ମାନେ ଅସ୍ତିତ୍ୱ ଥିଲା ଭଳିଆ, ସେମିତି ବଙ୍ଗଳାକୁ ହିଁ ଓଡିଶା ବୁଝଉଛନ୍ତି।
ହଁ ଲୋକଙ୍କର କେବେ ଅ ଜଣା ହେଇଯାଇଛି ଓଡିଶା, ସେମିତି ଆଉ କିଛି ଅସୁବିଧା ନାହିଁ।
ହଁ।
ଠିକ୍ ଅଛି ଲୋକ ଜାଣିନାହାନ୍ତି ଜାଣିନାହାନ୍ତି , ଯେତିକି ଓଡିଶା ଦେଇଛି ଏବେ ବି ଦଉଛି।
ହଁ- ହଁ। ହଁ ଆମକୁ ଟିକେ ତୁଚ୍ଛ ମନଭାବନା, ମାନେ ତୁଚ୍ଛ ନଜରରେ ଅନାନ୍ତି ଦେଖନ୍ତି ତ ସେଗୁରା କରିବା କଥା ନୁହଁ, ଆମର ବହୁତ ହି ଅଲମ୍ପିକରେ ଚାମ୍ପିୟନ ଅଛନ୍ତି, ଯେମିତି ଧୁତିଚାନ୍ଦ ଅଛନ୍ତି। ଆଜ୍ଞା ଆଜ୍ଞା।
ଓଡିଶା-ଆ-ଆ-ଆ-ମ୍ ମାତେ ଏ ଯେତେ କହିଲେ ଆପଣଙ୍କୁ କଣ ବୁଝା ପଡେ ସେମାନେ କହନ୍ତି ଆ-ଆ-ଆ ସେଠି ଯୋଉ-ଉ-ଉ ବଙ୍ଗାଲ ପାଖରେ ଯୋଉଟା ଅଛି ସେଇଟା ତି। ନହେଲେ କହିବି କି-ଇ -ଇ ଯଦି ବଙ୍ଗାଲ ପାଖରେ ନାହିଁ ତାହେଲେ କହିବି କି ଅ-ଅ-ଅ ଯେ ଅ ତାଙ୍କର ଦିଟା ହିଁ କଥାବାର୍ତା ଆ-ଅ-ଅ ଏଇଟା କି ଆ-ଏ-ଏ ସେ ଓଡିଶା ଜାଣିନାହାନ୍ତି କୋଉଠି ଅଛି କଣ ଅଛି। କେଉମାନେ କହୁଥିବେ ଓଡିଶା-ଆ-ଆ ଦକ୍ଷିଣରେ ଅଛି। କୋଉମାନେ କହିବେ ବଙ୍ଗାଳ ଭିତରେ ଅଛି। ସେମାନେ ଜାଣିନାହାନ୍ତି ଆଉ ଯୋଉମାନେ ଜାଣିଛନ୍ତି ସେମାନେ କହନ୍ତି ତମ ଖାଦ୍ୟ ତମର ମାନେ ଉ ମାନେ ଅଲଗା ପ୍ରକାର ଲୋକ ବହୁତ ମାନେ-ଏ-ଏ-ଏ କଣ କହନ୍ତି ତାଙ୍କୁ ବହୁତ ଓ ୱଲକମିଂ ଲୋକ ଆ ଲୋକ ବହୁତ ଭଲରେ କଥାବାର୍ତ୍ତା କରନ୍ତି ଯେତିକି ମାନେ ବହୁତ ତାଙ୍କ ମାନେ ମୁଁ ଯେତିକି ମୋର ହିନ୍ଦୀ ସାଙ୍ଗ ମାନଙ୍କୁ କୁହେ ଓଡିଆରେ କଥାକୁ ଶିଖାଏ ତାଙ୍କୁ ସେମାନେ କହିବେ ଭାଇ ତମ ଓଡିଆ ଟା ଏତେ ଧୀରେ ଏତେ ସୁସ୍ ରେ ଏତେ ସୁନ୍ଦର ଭାବ ମାନେ ସୁନ୍ଦର ଶବ୍ଦ ସହିତ କେମିତି ଆସୁଛି। ଆଉ ସେମାନେ କହୁଥିବେ ଦେଖିଲା ବେଳକୁ ପଢି ପାରୁନଥିବେ। ସାଙ୍ଗ ସବୁ କହୁଥିବେ ଏବେ ଏତେ ଗୋଲ କେମିତି ହେଇଗଲା। ଭାରତର କୌଣସି ଲାଙ୍ଗୁଏଜ ଏତେ ଗୋଲ ବି ନାହିଁ କେବଳ ଓଡିଆ ହିଁ ଯୋଟା ଅଛି ସବୁଠାରୁ ଅଧିକ ଗୋଲ୍। ଓଡିଆ ପରେ କେରଳାରେ ଅଛି, କେରଳାରେ ଏତେ ଗୋଲ ନୁହେଁ କେରଳା ବି ସିଧା ସିଧା ଲାଇନ୍ ଅଛି। ବାକି ବ ଓଡିଶାର ଓଡିଆ ଲାଙ୍ଗୁଏଜ ଓ-ଓ ଓଡ଼ିଆ ଲିପି ଯେତେକ ସବୁତକ ପୁରା ସବୁଠାରୁ ଗୋଲ୍। ତାଳପତ୍ରରେ ବୋ ପ୍ରଥମ ଥର ଓଡିଆରେ ହିଁ ଲେଖା ହେଇଥିଲା। ସାଉଥ୍ ରେ ମାନେ-ଏ-ଏ ଦ କ୍ଷୀଣରେ ବି ଲେଖା ହେଇଛି। ବାକି-ଇ-ଇ ଅଧିକ ଓଡିଆ ଲେଟର ଗୁଡା ସବୁ ଥିଲା ଗୋଲ ଗୋଲ ଲେଟର। ହଁ
ଆପଣଙ୍କୁ ଓଡିଆ ବୋଧେ ଆପଣଙ୍କୁ ଓଡିଆ ମତେ କାଇହିଁ ଏତେ ଦୃଢ ଲାଗୁନି ମାନେ ନା ଅଧିକ ନାହିଁ ଆପଣ ଜାଣିନାହାନ୍ତି ଆପଣ ବାହାରେ ରହୁଛନ୍ତି
ହଁ ବାହାରେ ରହୁଛି ମାତ୍ର ଓଡିଆରେ ଯେତିକି ମୋର-ଅ-ଅ ଅ ସମ୍ପୂର୍ଣ୍ଣ ପ୍ରକଟ ଯେତିକି ମୋର ଅ-ଅ ବ୍ୟବହାର କରେ ସେଇଟା ମନେ ରଖିଅଛି।
ହଁ।
ସେଇଟା ବ୍ୟବହାର କରିପାରୁଛି ମାତ୍ର ଏହା କି ବାହାରେ ରହିଆ ଠୁ-ଉ-ଉ ବ୍ୟବହାର କମିଗଲାଣି। ଆଉ-ଉ-ଉ-ଉ ଘରେ-ଏ-ଏ ଏ ତେ ଲୋକ ବି ଘରେ କରୁଛନ୍ତି ବ୍ୟବହାର ଓଡିଆରେ ବାକି ଓଡିଆରେ ଏତେ ସ ପୂର୍ଣ୍ଣ ଓଡିଆ ମୁ ବ୍ୟବହାର କରିପାରୁନାହିଁ ସେମିତିରେ ମୁଁ ଓଡିଆ ମୋର ଦଶମ ଯାଏଁ ପଢିଛି ଭଲରେ।
ହଁ ଆପଣ ବିଦ୍ୟାଳୟ ଏଠି ଥିଲା ବୋ
ହଁ ସବୁ-ଉ-ଉ ଭୁବନେଶ ଓଡିଶାରେ ଥିଲା। ସବୁ-ଉ-ଉ-ଉମ୍ ଭୁବନେଶ୍ଵରରେ ଥିଲା ସବୁ ମୁଁ ପଢିଛି ଓଡିଆରେ ବା କି ଓଡିଆ ଏବେ ବି ପଢିଦେବି ମାତ୍ର ଏ କି ସ ପୁଣି ସ ଶବ୍ଦର ଯୋଉଟା ମୁଁ ବ୍ୟବହାର ଏତେ କଲିଣି ଇଂଲିଶ ରେ ଏତି କଲିଣି-ଇ-ଇ ଇଂଲିଶ ଇ କରିଚାଲିଛି ଏମିତି ମାତ୍ର ନୁହେଁ ଯେ କି-ଇ-ଇ ହିନ୍ଦୀ ହିଁ ୟୁଜ କରେ ବ୍ୟବହାର କରେ। ଅଧିକ ବ୍ୟବହାର ମୁଁ ଇଂଲିଶ ହିଁ କରିଦିଏ ତ ଇଂଲିଶ ପରେ ଆଉ ଏଇଟା-ଆ-ଆ ଆଉ ଓଡିଆଟା ମାନେ ସେଇ ୱାର୍ଡ ର ସେଇ ଶବ୍ଦର ହଁ ବୁଝିବାକୁ ଟିକେ ଅ ମାନେ ବ୍ୟବହାର କଲାକୁ ଟିକେ ବ ଅସୁବିଧା ହଉଛି ମାତ୍ର ବୁଝିପାରିବେ ସବୁ ବ୍ୟବହାର କଲେ ବି ଟିକେ ପ୍ରୋବ୍ଲେ ଅସୁବିଧା ହେଇଯାଉଛି।
ଆଜ୍ଞା ହଉ ଆପଣ ଏ ଏମ୍ ବି ଏ ଟା ପୁଣି କେତେ ବର୍ଷରେ ଏମିତି ରହୁଛି। ମାନେ ଆପଣ ବହୁତ ବର୍ଷ ହେ ଟା ବାହାରେ।
ହଁ ମୁଁ ପାଖାପାଖି-ଇଅ-ଅ-ଅ ପା ବିଗତ ଛଅ ସାତ ବର୍ଷ ହେଲାଣି ମୁଁ ଏଇନେ ଅ ଦିଲ୍ଲୀରେ ଅଛି ଅ ଆଉ ବର୍ଷେ ହିଁ ରହିବି ତାପରେ ମୋର-ଅ-ଅ-ଅ ପଢା ଏମ ବି କମ୍ପିଟ୍ ହେଇଯିବ, ସରିଯିବ ବି। ଅଦ ଅ, ପାଖାପାଖି ମୋର ପୁରା ଜୀବନର ପଢା ବି ହଁ ଏମିତି ଜୀବନରେ ପଢା କେବେ ଶେଷ ହୁଏନି। ମାତ୍ର ଏହା କି ଯେ ତିକି ମୁଁ ଅ, କଣ କହନ୍ତି ତାଙ୍କୁ ଆମର ବେସିକ୍ କେଜୁକେସନ୍ ସେଟା ମୋର ସରିଯିବ। ଯୋଉଟା ଆମର
ହଁ ମାନେ ଯେତିକି ଦରକାର, ଆପଣ ମାନେ ରୋଜଗାର ପାଇଁ ଷ୍ଟେବୁଲ୍ ହବା ପାଇଁ ଯେତିକି ଆଜ୍ଞା।
ହଁ ସେତିକି ସରିଯିବ ଏଇଠି। ଏହା ପରେ ଆହୁରି ଅଛି ସମ ସୁଯୋଗ ଅଛି ଯଦି ସମୟ ସୁଯୋଗ ମିଳିବ। ବୋଧେ ମୁଁ ଅଲଗା ସବ ଉଁ, ବିଷୟରେ ଅଛି ମୋର ଯୋଉଟା ଇଚ୍ଛା, ସେଥିରେ ମୁଁ ଟି କେ କରିବି ଡକ୍ଟୋରେଟ୍ କରିବାର ବହୁତ ଇଚ୍ଛା ଅଛି ମୋର।
ଆଜ୍ଞା ମାନେ ଆପଣ ଗ୍ରାଜୁଏସନୂ କୋଉଥିରେ ଥିଲା ମାନେ ସାଇନ୍ସ, ଆର୍ଟସ୍?
ମୁଁ ଗ୍ରାଜୁଏସନ୍ ସାଇନ୍ସ ରେ କରିଥିଲି ମୁଁ ଫିଜିକ୍ସ ଅନର୍ସ ରେ।
ଓ ତାହେଲେ ଏଇଠି ଓଡିଶା ନା ସେ
ନାଇଁ, ନାଇଁ ଦିଲ୍ଲୀ, ଦିଲ୍ଲୀ ଇନ୍ ଏଜୁକେସନ୍।
ଓ ଆପଣଙ୍କୁ ଦିଲ୍ଲୀ ଦି ଥର ମିଳିଗଲା ଏ ସେ ମାନେ ଗୋଟେ ଗ୍ରାଜୁଏସ
ହଁ ଗ୍ରାଜୁଏସନ୍ ସରିଲା ଦେନ୍ ତିନି ବର୍ଷ ଗ୍ରାଜୁଏସନ୍ କରି ମୁଁ ଘରକୁ ଆସ ଥିଲି। ତାପରେ ପୁଣି ବର୍ଷେ ହଁ ପୁଣି ବର୍ଷେ ପ୍ରିପାରେସନ୍ କଲି କମ୍ପିଟେଟିଭ୍ ପାଇଁ। ପୁଣି ଯେ ତେବେଳେ କ୍ଲିୟର୍ ହେଲା, ପୁଣି ଦିଲ୍ଲୀ ପକେଇଲି, ମୋର ଅଲଗା କଲେଜ୍ ବି ଥିଲା। ଅ, ଅ, ଆଇ ଆଇଟି, ଆଇ ଆଇ ଏମ ବି ବି ହେଇଥିଲା, ମୋର କ୍ଲିୟର୍ ବାକି ମୋତେ ଦିଲ୍ଲୀ ମୋ ମୋତେ ଟିକେ ସୁବିଧା ଲାଗିଲା କି ମୁଁ ସେଠି ଚଳି ଯାଇଛି ତ ମୋତେ ଚଳିବାକୁ କି ତ ଅସୁ ବିଧା ହଉନି, ତାପରେ ଦିଲ୍ଲୀରେ ମୋର ଓଡିଆ ସାଙ୍ଗ ବହୁତ ଥିଲେ। ଚାରି ପାଞ୍ଚ ଜଣ ମାନେ ଥିଲେ ଯୋଉମାନେ ଆମର ସେଠି ଅଛି ଦୋସା ବୋଲି ଗୋଟେ କମିଟି, ଓ ଓଡିଶା ଦିଲ୍ଲୀ ଓଡ଼ିଶା ଷ୍ଟୁଡେଣ୍ଟ ଆସୋସେସନ୍।
ଆଜ୍ଞା।
ସେଠି ସେମାନେ ସବୁ କର୍ମ ମାନେ ଓଡିଆ ପର୍ବ ଠୁ ଆରମ୍ଭ କରି ନୂଆଖାଇ ଠୁ ଆରମ୍ଭ କରି ସବୁ ଜିନଷ ସେିଲିବ୍ରେଟ୍ କରନ୍ତି। ତ ସେମାନେ ସବୁ ଥିଲେ ତ ମୋତେ ଆଉ ଏତେ ଦିଲ୍ଲୀ ଟା ଓଡିଆ ଟିକେ ଅଧିକ ଜଣା ମାନେ ଓଡିଆ ଭଳିଆ ଲାଗୁ ଥିଲା ମୋତେ ଆଉ ଏତେ ଇଏ ହଉ ନଥିଲା। ତାପରେ ଦିଲ୍ଲୀରୁ ସୁବିଧା ଯାଇକି ମୋତେ ମୁଁ ଦିଲ୍ଲୀରୁୁ କୁଆଡେ ଯାଇ ବି ପାରିଥିଲି। ଘରୁକୁ ଆସିବାରେ ବି ତ ଅସୁବିଧା ହଉନଥିଲା।
ହଁ ଆମ ଆ, ମାନେ ଆପଣ ଏମିତି ଯୋଉ ଫ୍ଲାଇଟ୍ ରେ ଯିବା ଆସିବା କରନ୍ତି ନା ଟ୍ରେନ୍ ରେ? କେମିତି ଆପଣ?
ତ କେବେ କେବେ ଫ୍ଲାଇଟ୍ ରେ କେବେ କେବେ ଫ୍ଲାଇଟ୍ ରେ ଶସ୍ତା ପଡେ। କେବେ କେବେ ଟ୍ରେନ୍ ରେ ଶସ୍ତା ପଡେ। ଯେ ମୁଁ ଆଗୁଆ ଜାଣିଥାଏ ତାହେଲେ ମୁଁ ଫ୍ଲାଇଟ୍ ରେ କରିଦିଏ। ସେମିତି ବହୁତ ଶସ୍ତା ପଡିଯାଏ, ମାସେ ପୂର୍ବରୁ କଲେ ପାଖାପାଖି ଚାରି ହଜାର ଟଙ୍କା ପଡେ। ଏ ଚାରି ହଜାର, ପାଞ୍ଚ ହଜାର ଭିତରେ ପଡେ ଏବେ ଟିକେ ରେଟ୍ ବଢିଯାଇଚି।
ହଁ ଏବେ ତ ସବୁୁର ଦର ବଢୁଛି।
ଏବେ ତେଲ ବ-ବଢିଲା ପରେ ରେଟ୍ ବଢି ଯାଇଛି ଛଅ ସାତ ହଜାର ହେଇଗଲାଣି। ବାକି ଗୁଟେ ଟାଇମ୍ ଥିଲା। ମାନେ ମୁଁ ତିନି ହଜାର ରେ ବି ଯା-ଯାଇଛି ଦିଲ୍ଲୀ। ଏଠୁ ବହୁ ଶସ୍ ତା ପଡେ ଆଉ ଟ୍ରେନ୍ ର ଟିକେଟ୍ ବି ତୋମକୁ ଯଦି ଥାର୍ଡ ଏସି କରିବ ତ ଆପଣଙ୍କୁ ଦି ହଜାରରୁ ଅଢେଇ ହଜାର ପାଖାପାଖି ପଡିବ। ଟ୍ରେନ୍ ରେ ଖାଇବା ପିଇବା ଅଲଗା ଅଛି। ଇଏ ଦି ଘଣ୍ଟାରେ ପହଞ୍ଚିବେ, ଗୋ ଗୁଟେ ଦିନ ବର୍ବାଦ ହବନି ଆପଣଙ୍କର। ସେମିତିରେ ଫ୍ଲାଇ ସୁବିଧା ବାକିି ଏବେ ପଇସା ପୁଣି ବଢେଇ ଦେଇଚି। ଦେଖାଯାଉ ଏବେ ନୂଆ କେତେଟା ଫ୍ଲାଇଟ୍ ଆସିଲା ପରେ ମଧ୍ୟମେ ଉଁ, ପ୍ରାଇସ୍ ଟିକେ କମିକି ଦର କମିଯିବ ବୋଧେ।
ହଁ। ଆପଣ ପୁଣି ଦିଲ୍ଲୀ ଟ୍ରାନ୍ସପୋର୍ଟ ହେଇଯିବେ। ପୁଣି ମାନେ ଦିଲ୍ଲୀ ସ୍ଥାନାନ୍ତର ହେବେ।
ଏବେ କଲିକତା ଯିବି, ମୋର ଏବେ କଲିକତା ରେ ମାନେ ଚାଲିଛି ଗୋଟେ ପ୍ରୋଗ୍ରାମ ପାଇଁ ଆଇଥିଲି। କଲିକତା ଏବେ ଭୁବନେଶ୍ୱରରେ ଆଇଛି ପୁଣି କଲିକତା ଯିବି ଅଣତିରିଶ ତାରିଖରେ। ଦେନ୍ ପୁଣି ଘରକୁ ଆସିକି ସାମାନ ନେଇକି ଯିବି, ଦିଲ୍ଲୀ।
ହଉ ପୁଣି ମାନେ ଏଇ ଏମବ ଏ ପରେ ଆପଣଙ୍କୁ ଜବ୍ କେମିତିଆ ମିଳିବ? ମାନେ ଯୋଉ କେମିତି କାମ ସେଇଭଳିଆ ଥାଏ।
ମ୍ୟାନେଜମେଣ୍ଟ ଲେବଲ ର ଯେମତି ମାନେଜମେଣ୍ଟ ଲେଲ ଆପଣ, କିଛି ବି ଧରି ଦିଅନ୍ତୁ। ମାନେ ଯେକୌଣସି ଗୋଟେ କମ୍ପାନୀ ନା କୁହନ୍ତୁ ଆପଣ? ମାନେ କୋଟେ ସେକ୍ଟର ନାଁ କୁହନ୍ତୁ।
ସେଟ ଏମିତି ତ କହିବ ପୁନଦୀପ।
ହଁ ଯେମିତି ବ୍ୟାଙ୍କିଙ୍ଗ ସେକ୍ଟର ହେଇଗଲା। ସେ ବ୍ୟାଙ୍କ ହେଇଗଲା। ତ ବ୍ୟାଙ୍କ ର ମାନେ କ୍ଲନିକାଲ୍ ଷ୍ଟାଫ୍ସ ପାଇଁ ଆମର ଏମିତି ଏସବିଆଇ ଏକ୍ସାମ ହେଇଗଲା। ଅଲଗା ଏକ୍ଜାମ ହେଇଗଲା ପି ଏ ସେଟାେଲ ବି ଗ୍ରେଡ ଲେଲ ପାଇଁ ଆସେ। ବି ସି ଆ ପାଇଁ ବି ଆଉ ସି ପାଇଁ ପାଇଁ। ତ ଆମର ଏମବଏ କଲା ପରେ ଆପଣ ଯେହେତୁ ମୁପ୍ ଟପ ଟେନ୍ ଅଲ୍ ଇଣ୍ଡିଆନ ର ଟପ୍ ଟେନ୍। ବିଶ୍ୱବିଦ୍ୟାଳୟ କରୁଛି ତ ମୋର ପଇସାନ ଏ ଆସିବ କି। ମୋର ତାଙ୍କର ଉପର ଲେବଲ ଆସିବ। ମାନେ ମ୍ୟାନେଜରେ ମୋଷ୍ଟଲି ଆଟ ମାନେଜର ମିଲେ ଏଟା ବ୍ୟାକିଂ ସେକ୍ଟରଲା ପୁଣି ଅଲଗା ଅଲଗା କମ୍ପାନୀରେ, ଅଲଗା ଅଲଗା ରୋଲ ରେ ଅଲଗା ଅଲଗା ମିଳେ। ଆମ ମିନିମମ୍ ଲେବଲ୍ ଏୟା ରହିବ କି ଆମ ଅଣ୍ଡରରେ ଗୋଟେ ଟିମ୍ ରହିବ, ଟିମ୍ ର ଲିଡ୍ ମିନିମମ୍ ରହିବ।
ଭାଇ ମୁଁ ଆପଣଙ୍କ ସହ ହ୍ଵାଟସଆପ ରେ କି ଅଲଗା କହୁ କଥା ହେଇପାରିବ ଏଥିରେ ଟାଇମ ତ ହେଇଗଲା। ତମ ଶହେ ଅଶୀ ମିନିଟ।
ଠିକ ଅଛି ଠିକ ଅଛି।